ଭାଇ ଭଲ ଅଛି। ଆଉ ତମେ?
ଭଲ ଅଛି।
ହଁ ହଁ ଆମେ ହଁ ଏବେ ମୁଁ ବସିଛି।
ଆଚ୍ଛା ଖାଇଲୁଣି?
ହ୍ୟାଲୋ ହ୍ୟାଲ ହଁ ଖାଇଲୁଣି ହଁ ନାଇଁ ଏବେ ଯାଏ ଖିଆ ପିଆ ହେଇନି ଆଉ ତୋର ଖିଆ ପିଆ ହେଲାଣି କି ନାଇଁ?
ହଁ ମୋର ହେଲାଣି ଏବେ ଯଷ୍ଟ ଖାଇକି ବସିଛି ଆଉ।
ଆଉ ଏବେ ସେପଟେ ପାଗ କେମିତି ଅଛି?
ଏ ମେଘୁଆ ହେଇକି ଅଛି ସେତେବେଳେ ବର୍ଷା ହେଥିଲା ସକାଳେ ଆଉ ଏବେ ଟି
ଏପଟେ ଆମର ଏପଟେ ଆମର ଟିକେ ଖରା ହେଲାଣି ଯେ ହଁ ସେପଟେ ଏବେ ବର୍ଷା ହେଉଛି?
ନାଇଁ ବର୍ଷା ଛାଡିଲାଣି ହେଲେ ଟିକେ ମେଘ ହେଇକି ଅଛି ଆଉ।
ଠିକ ଅଛି ହଉ ହଉ ନାଇଁ ଏବେ ଏବେ କଣ କି ଝିପଝିପ ବର୍ଷା ହଉଛି ନା? ପାଗ ଖାଲି ପକେଇ ଟିକେ ମେଘୁଆ ଶୁଖିଲା ଅଛି।
ନାଇଁ ମେଘ ଶୁଖିଲା ହେଇକି ଅଛି।
ହଉ ହଉ ଠିକ୍ ଅଛିି। ହଁ ଆମପଟେ ନାଇଁ ଆମ ପଟେ ଏବେ କଣ କି ପାଗ ଶୁଖିଲା ହେଇକରି। ଖରା ପଡିଲାଣି ଏବେ ଟିକେ ଅଳ୍ପ ଅଳ୍ପ ଖରା ହଉଛି।
ହୁଁ।
ଆଉ ତୋର ଖିଆ ପିଆ କେତେ ବେଳେ?
ମୋର ଜଷ୍ଟ ଖାଇଛି ପରା ସରିକି ବସିଛି ଏବେ ଜଷ୍ଟ ଆଉ।
ହଁ ଏପଟେ କଣ କରିବା ମୁଁ କାମ ବ୍ୟସ୍ତରେ ଅଛି ଦୋକାନ କାମ ଯେତେବେଳେ ସରିବ ସେତେବେଳେ ଖାଇବା ଖାଇବାକୁ ଯିବି ଆଉ।
ଓହୋ କେତେଟାରୁୁ କେତୋଟା ଯାଇଁ ଥାଉଛୁ ନା ଦିନ ସାରା ସେଠି ଥାଉଛୁ?
ଦୋକାନରେ ନାଇଁ ଆଜି କଣ କି ବାବା କଣ କି ଗୋଟେ କ ମାନେ କଣ କି କାମ ବ୍ୟସ୍ତରେ କହିବାକୁ ଗଲେ ମମି ଯାଇଛନ୍ତି କି ନାଇ ବ୍ରହ୍ମପୁରପଟେ ତ ସେଥିପାଇଁ ମତେ ଆଜି କହିବାକୁ ଦୋକାନ ଜଗିବାକୁ ପଢୁଛି।
ଓହୋ ହ।
ନହେଲେ ମୁଁ ପ୍ରାୟତଃ ଏଗାରଟା ବାରଟା ଭିତରେ ଖାଇ ଦେଇକି ବସି ପଡେ।
ଓହୋ ତମର କି ପ୍ରକାର ଦୋକାନ?
ଆମର କିରାନୀ ଦୋକାନ ମାନେ ଯେମିତି ଗୋଟେ କିରାନୀ ଦୋକାନ ରେ କଣ କି ସବୁ ସାମାନ ମିଳେ।
ଗାଁ ଗାଁ ଦୋକାନ ତ ନର୍ମାଲ ସବୁ ଆଇଟମ ଅଛି।
ହ ଓହୋ।
ସବୁ ବିକି ହଉଚୁ ପନିପରିବା କିଛି ବିକୁଛୁ ଏମିତି ସବୁ ତାପରେ ନ କି ରୁଟି ହଁ ସବୁ ମିକ୍ସ। ତାପରେ କୋଲଡ୍ରିଙ୍କସ୍ ତ ସବୁ ଦୋକାନରେ କମ୍ପଲସରି।
ହଁ ସେଇଟା ତ ଏବେ ତ ଖରା ଦିନ ଟା ବି ତ ସେଇଟା କମ୍ପଲସରି।
ଏବେ ଟିକେ କମିଛି କିନ୍ତୁ ମେ ମାସରେ ଜୋର କୋଲଡ୍ରିଙ୍କସ୍ ବିକ୍ରି ହଉଥିଲା।
ହଁ ଏବେ କି ବର୍ଷା ବି ଷ୍ଟାର୍ଟ ହେଲାଣି ଆହୁରି। ଦଉଛି ପାଗ ବି ଠିକ ରହୁନି।
ଆଉ ଆଜି ଖାଦ୍ୟରେ କଣ କଣ ଖାଇଲୁ ତୁ?
ମୁଁ ଭାତ ଡାଲି ଭଜା।
ହୁଁ ହୁଁ ସେଇଟା ଆଉ।
ବ୍ରେକ୍ଫଫାଷ୍ଟ କରିଥିଲୁ ନା ନାହିଁ?
ମୋର ବ୍ରେକ୍ଫାଫାଷ୍ଟ ମାନେ ହଉଛି ଚା ଆଉ ବିସ୍କୁଟ ତାପରେ କିଛି ଖାଇନି ଛତୁଆ ଟିକେ ଖାଇଥିଲି।
ଓହୋ।
ଆଉ ଏବେ ଆଉ କଣ ଦେଇଛି? ହୁଁ। ମାନେ କଣ କହୁଥିଲି ଆଉ ଗୋଟେ ଭୁଲିଗଲି। ଆରେ ଭାଇ ଭୁଲି ଗଲିରେ ତୁ କିଛି କହ ତ ମୋର କିଛି ମନେ ପଡ଼ୁନି ଠିକ୍ ରେ ମୁଁ କଣ ଭୁଲି ଗଲି
ଓହୋ।
ତୁ କିଛି କହ ହଁ ହଁ ହଁ। ହଁ ଦଉଛି ବୋଉ ଆ ତ ଟିକେ।
ତମର ଦୋକାନ୍ ଟା କଣ ଘରେ ଘରେ ନା କଣ? ହାଲୋ ହାଲୋ।
ରହ ଏଇଟା କାମ କରୁଛି ବୋଲି କଥା ହଉଛି ନହେଲେ କଥା ହଉନି ହଁ ହଁ ହ୍ୟାଲୋ ଆଉ ଭାଇ ଗୋଟେ କଥା କହ ତ ଇଏ ବାର ମାସ ତୁ ଜାଣିଛୁ ଆମ ଓଡ଼ିଶାର କଣ କି ପର୍ବପର୍ବାଣି ଓଡ଼ିଆ ଘର ଅନୁଶାରେ କଣ କି ତେରଟା ପର୍ବ ହୁଏ। ତ ପର୍ବ କୋଉଟାାନେ କୋଉ ପର୍ବରେ ବେଶୀ ପାନକୁ ବହୁତ ଭଲ ଲାଗେ
ମତେ ଦିୱାଲୀ ଭଲ ଲାଗେ। ଦିୱାଲୀ ଭଲ ଲାଗେ ଦୀପାବଳି ତତେ?
ହଁ ମତେ ବି କହିବାକୁ ଗଲେ କଣ କି ହଁ ମତେ ବିଶେଷ ତହ ଆମ ଗାଁରେ ଯ ହୁଏନି ମେରୁ ଯାତ୍ରା ଝାମୁ ଯାତ୍ରା ମତେ ସେଇଟା ଭଲ ଲାଗେ।
ହଁ ହଁ ମେରୁ ବୋଲି
ମେରୁ ଯାତ୍ରା ତାପରେ କହିବାକୁ ଗଲେ କଣ କି ଦୀପା ଦୀପାବଳି ଭଲ କିନ୍ତୁ ତା ପୂର୍ବରୁ ଆମର ଯୋଉ କଣ କି ଗଣେଶ ପୂଜା ସରସ୍ୱତୀ ପୂଜା ସେଇ ସମୟରେ ମତେ ବହୁତ ଭଲ ଲାଗେ ସେ ସମୟରେ ଆମେ ସମସ୍ତେ ଛା ଛାତ୍ରଛାତ୍ରୀ ମିଶିକି ଭଗବାନ ମାନେ କଣ କି ନିଜର ମାନେ କଣ କି ଭଗବାନଙ୍କୁ ପୂଜା ଅର୍ଚ୍ଚନା କରୁ ଭଲ ବୁଦ୍ଧି ଭଲ ବିଦ୍ୟା ଦିଅନ୍ତୁ ସେଇଟା ମତେ ଭଲ ଲାଗେ।
ହୁଁ ହୁଁ କୁଆଡ଼େ ବୁଲାବୁଲି ପ୍ରୋଗ୍ରାମ୍
ବୁଲାବୁଲି ଏବେ ଏବେ ଭାଇ ମୁଁ କୁଆଡ଼େ ବୁଲାବୁଲି କରିବାକୁ ଯାଇନି। ଆଉ ତୋର କୁଆଡ଼େ ବୁଲାବୁଲି ଚାଲିଥିଲା କି?
ମୋର କିଛି ନାହି ଏମିତିତ ମାର୍କଟରେ ଜାହା ବଲୁଥିବି ନହଲେ ନିଜର ଜାହା କିଛି
ହୁଁ କେତେବେଳେ କାମ ପଡ଼ିଲେ କଣ କି ଯଦି ଗାଁରୁ ମଟେ କେତେ କେତେବେଳେ କେମିତି ଫୁଲବାଣୀ ଯିବାକୁ ପଡ଼େ ତ କାମ ଧାମରେ ଟିକେ ଏମିତି ଯଏ କିନ୍ତୁ ବିଶେଷ କୁଆଡ଼େ ଏମିତି କଣ କି ମାନେ କଣ ନିର୍ଦ୍ଦିଷ୍ଟ ଜାଗାକୁ ମୁଁ ବୁଲିବାକୁ ଯାଇନି। ଏମିତି ସବୁବେଳେ ସାଧାରଣ ଭାବରେ ଏଇ ଫୁଲବାଣୀ ମୋ ଗାଁ ଭିତରେ ହିଁ ମୁଁ ଦିନ ପଳଉଛି ମୁଁ ବିଶେଷ ଯାଇନି ପେ ଖାଲି ଗତଥର କଣ କି ଆମର କଲେଜରେ ଯୋଉ ଗୋଟେ ଖାଲି ଟୋରି ମାନେ କଣକି
ହ
ଅଡ଼ି ଟୋର ପ୍ରୋଗ୍ରମ୍ ଜା ପଟମିୁଲଲିାଇଥିଲୁ
ଗଜପତି ଗଞ୍ଜାମ ଯାଇଥିଲ ବୁଲିବା ପାଇଁ?
ହଁ ଜିରାଙ୍ଗ ର ନାଁ ତ ଶୁଣିଥିବୁ। ଜିରାଙ୍ଗରେ ଯୋଉ ବୌଦ୍ଧ ଧର୍ମ ସ୍ଥଳୀ ଅତି ଶାନ୍ତପୂର୍ଣ୍ଣ ଏରିଆ ସେଠି ଯିଏ ବି କହିବା ଗଲେ ଥରେ ଯାଇଛି ଶାନ୍ତି ଆଉ କହିବା ଗଲେ କଣ କି ନିଳ ନମ୍ବର ଜୀବନ କେମିତି କହିବା ଗଲେ ଉପଭୋଗ କରିକି ସାଧାରଣ ଅତି ସାଧାରଣ ଜୀବନଯାପନ କରିବା ସବୁ ସେଇଠି ଶିଖିକି ଆସିଛି ସେଠି। ଆଉ ଆମ ଭଳି କହିବାକୁ ଗଲେ କଣ କି ରଙ୍ଗ ବେରଙ୍ଗର ମାନେ କଣ କି ପୋଷାକ ପିନ୍ଧିକିରି ମାନେ କଣକି ଅନେକ ପର୍ବପର୍ବାଣି ପାଳନ କରିକି ମୌଜ ମସ୍ତି କରିକି ଯୋଉ ଖୁସି ଆମକୁ ସେଠି ମିଳେନି ଜିରାଙ୍ଗରେ କିନ୍ତୁ କହିବା ଗଲେ କିଛି ସମୟ ବସିକି କିଛି ସମୟ ବୁଲାବୁଲି କରିକି ମାନେ ସେଠି ଆସିଲେ ଆହୁରି ବହୁତ ଖୁସି ଲାଗେ।
ହୁଁ ହୁଁ।
ହଁ ଆଉ ତୁ କେବେ ସେମିତି କୋଉ ଜାଗା ବୁଲିବାକୁ ଯାଇଛୁ କି ନାଇଁ ପୁରୀ କି ମାନେ ଭୁବନେଶ୍ଵର କଟକରେ
ହଁ ଯାଇଛି ଭୁବନେଶ୍ୱର ଯାଇଛି କଟକ ଯାଇଛି ପୁରୀଟା ଯିବିି ହେଲେ ଯାଇନି ଆଉ।
ପୁରୀ ଟା ମୁଁ ଯାଇକିରେ ଭାଇ ସାତ ଦଶ ବର୍ଷ ହେଇଗଲାଣି ଆଉ ଯାଇନି ପୁରୀ କ କେବେ
ନା ମୁଁ ଥରେ ବି ଯାଇନି ଭୁବନେଶରରେ ରହୁଥିଲି ବଟ
ହଁ ଆମ ଓଡିଶାର ସବୁଠୁ ବଡ ଥାକ ଜଗନ୍ନାଥ ମନ୍ଦିର କିନ୍ତୁ ଜଗନ୍ନାଥ ମନ୍ଦିରକୁ ଯିବାକୁ ହେଲେ ସେପଟ କଣ କି ଡାଇରେକ୍ଟ ବସ୍ ବି ଥାଉଛି କି ଏଠୁ ପୁରୀ କକୁ ଯିବାକୁ ଫୁଲବାଣୀରୁ
ନା ନା ଫୁଲବାଣୀରୁୁ ଭୁବନେଶ୍ୱର ଭୁବନେଶ୍ଵର ରୁ ତାପରେ ମୋ ବସ ରେ ଯାଇକି ଫେରୁ
ଓହୋ ସେମିତି ନାଇକି ମାନେ କଣ କି ଠୁ ଫୁଲବାଣୀ ଡାଇକ୍ଟ କୌଣସି ବସ ପୁରୀକୁ ମାନେ କୌଣସି କନେସନ୍ ନାହିଁ।
ନାଇଁ ଏଇଟୁ ସେଇ ଡୋରୀ ଭୁବନେଶ୍ୱର ଗଲେ ଭୁବନେଶ୍ୱରରୁ ତାପରେ ସେ କେତେ ସା ଚାଳିଶ ନା ପଚାଶ କିଲୋମିଟର ପାଖାପାଖି
ଗଲେ ମାନେ କଣ କି ହେଇଯାଉଛି।
ଟୋଟାଲ୍ ସେଇ ତିନିଶହ ପାଖାପାଖି ହେଇ ଯାଉଥିବ ଆଉ।
ହୁଁ ହୁଁ ହଉ ହଉ।
ହୁଁ।
ହାଲୋ।
ହୁଁ ହାଲୋ।
ହଁ ଭାଇ ମୋ ଭଏସ୍ ଟା ପୁରା କ୍ଲିୟର ସବୁଛି ତତେ?
ହଁ ପୁରା କ୍ଲିୟର ଅଛି।
ହଁ ଠିକ୍ ଅଛି ହଉ ମାନେ କଣ କି ନେଟୱାର୍କ ଏରର୍ କି ମାନ କଣ ଭଏସ୍ ଅପ୍ ଡ଼ାଉନ୍ ଶୁଭୁନି ତ।
ନାଁ ନାଁ ଠିକ୍ ଅଛି।
ହୁଁ ହୁଁ ହଉ ଠିକ୍ ଅଛି ଠିକ୍ ଅଛି। ଆଉ ଏବେ କଣ ମାନେ ମାନେ କଣ କି କୁଆଡେ ବୁଲାବୁଲି କରି ଯାଉଛ ନାଁ ଘର ଭିତରେ ହିଁ ଶୋଇଛୁ ଏବେ?
ନାଇଁ ଘରେ ହିଁ ଅଛି ଯିବାର ବର୍ଷା ତ ପରେ ଯାଇନି ଆଉ। ଇଭିନିଂ ରେ ଗଲି ଯାହା।
ଫୁଲବାଣୀରେ ଆଜି ଏତେ ସମୟ ବର୍ଷା କେମତି ମାନେ ସକାଳଠୁ ଏବେ ଯାଇକି ଅଛି ଯେ ମେଘୁଆ ପାଗ ହେଇଛି ମାନେ ଖରା ଟିକେ ବାଜିନି ଫୁଲବାଣୀରେ।
ନାଇଁ ଟିକେ, ଟିକେ ଯଷ୍ଟ୍ ହଉଛି ଖରା ବେଶୀ ବି ନାହିଁ।
ହଁ ଏପଟେ ବି ଆମର ଜୋର୍ ପବନ ଇଏ ହଉଥିଲା ସାଢ଼େ ଏଗାରଟା ପରେ, ପରେ ଟିକେ ପାଗ ଶୁଖିଲା ହେଇକି ଏ ଶାନ୍ତି ଟିକେ ଅଛି।
ଓହୋ ଆମର ଏଇଟା ଠିକ୍ ଠାକ୍ ହଉଥିଲା ଏବେ ଟିକେ ହେଇ ଯାଇଛି। ବର୍ଷା ଆଉ କାଲି ବି ଖରାଥିଲା ପରଦିନ ବି ଖରାଥିଲା। ଅଛି ଟିକେ ଏମିନ୍ତି ହେଇଯାଇଛି।
ହଁ। ଆଉ ତୋର ଡେଲି ରୁଟିନ୍ ରେ କଣ କି ତୋତେ ବିଶେଷତଃ କଣ କରିବାକୁ ଭଲ ଲାଗେ? ଯୋଉଟା କି ନର୍ମାଲରେ ତତେ ପ୍ରାକ୍ଟିକାଲ୍ କଲେ ଖୁସି ଲାଗୁଛି ଏ କାମ ମୁଁ କରିବି। କି ମାନେ କଲେ ମତେ ଭଲ ଲାଗେ ଶାନ୍ତି ଲାଗେ ଏନି ମୋମେଣ୍ଟ ରେ
ହୁଁ। ତତେ କୋଉ କାମ ଭଲ ଲାଗେ?
ଯଦି ମତେ କେତେବେଳେ କେମିତି ଟିକେ ବୋରିଂ ଲାଗେ ମୁଁ କଣ କି ନିଜର ମନ ପସନ୍ଦର କିଛି, କିଛି ଫିଲ୍ମ୍ କଣ କି କାଢ଼ିକି ଦେଖେ। ଯେତେ ଥିଲେ କଣ କି ମତେ ଶାନ୍ତି ଲାଗେ।
ଆଚ୍ଛା କୋଉ ଫିଲ୍ମ୍ ଦେଖିଥିଲ ଲାଷ୍ଟ ଟାଇମ୍ କଣ?
ସାଉଥ୍ ମୁଭି ଯାକୁ ଯେତିକି ସବୁ।
ଆଚ୍ଛା ଆଚ୍ଛା ସିରିଜ୍ କିଛି?
ହଁ ସାଉଥ ଆ ମୁଁ କଣ କି ବିଶେଷ ତ ବଲିଉଡ୍ କି ହଲିଉଡ୍ ଆ ଏତେ ଦେଖ ଖେନି ମୁଁ ପ୍ରବଳ ସାଉଥ୍ ଫିଲିମ୍ ଦେଖିବାର। ଯେତେବେଳେ ମନେ ମତେ ଭାରି ଭାରି ଲାଗୁଥୁବ ମୁଁ କୋଉଠୁ ଗୋଟେ ମାନେ ଡାଉନଲୋଡ୍ କରିଥିବି ମୁଭିସଟା ମାନେ କଣ କି ପ୍ଲେ ଷ୍ଟୋ ମାନେ କଣ କି ଷ୍ଟୋରରୁ କାଢିକି ଦେଖିେଦେଇଥିବି। ଯୋଉଠି ମୋ ପା ଥାଏ ମୋବାଇଲରେ ଆଉ ତା ପରେ କହିଦେଲେ ମନ ହାଲ୍ କା ହେଇଯାଏ ନହେଲେ ବିଶେଷ ତ କହିବାକୁ ଗଲେ କଣ କି ସାଇକେଲରେ କଣ କିି ଧରିବି ଗୋଟେ ଦି ରାଉଣ୍ଡ ମାରିଦେବି ଭଲ ଲାଗିବ ସେମିତି। ତାହାଲେ ତତେ କଣ କଲେ ଭଲ ଲାଗେ ମାନେ କଣ କି ତୋର ମନ ପସନ୍ଦର କାମ କଣ ଯୋଉଟା କି ତତେ ପ୍ରାୟେ କଲେ ଖୁସି ଲା
ମତେ ବୁଲିବାକୁ ଭଲ ଲାଗେ। ମାନେ ଏମତି ବାଇକ୍ ବାଇକିରେ ଦୂର ଜାଗା ବି ଯିବାକୁ ଭଲ ଲାଗିବ।
ମାନେ କଣ କି ଯେତୋଳେ ମନ ଭାରି ଭାରି ଲାଗିବ କି କିଛି ଗୋଟେ ଚିନ୍ତା ମନରୁ କଣ କି ଗ୍ରାସ କରୁଥୁବ ସେ ସମୟରେ କଣ କି ଟିକେ ସ୍କୁଟି ଧରିକି ଟାଉନ ସାରା କଣ ଟିକେ ବୁଲଦେଲେ ଭଲଲାଗେ ତାଲେ।
ଟାଉନ୍ ନହେଲେ କୋଉ ଏମତି ଶାନ୍ତ ଜାଗା କହିଲୁ ଗୋଟେ ଭଲ ଲାଗିବ ବସ
ହଁ ଶାନ୍ତ ଜାଗା ଫୁଲବାଣୀରେ ଶାନ୍ତ ଜାଗା ବୋଲେ ଯେତେ ମାନେ କଣ କି ମୁଁ ଯେତିକି ଜାଣିଚି ମତେ ଯଦି ଫୁଲବାଣୀରେ ମୁଁ ଥିଲି ମୁଁ ପ୍ରାୟତ କଣ କି ଗୋପ ବନ୍ଧୁ ପଟ ଫିଟନେସ୍ ପାର୍କକୁ ପଳୋଉଥିଲି ଦେଖଥିବୁ ତ ସେଠି ଯୋଉ ଅଛି।
ହଁ ହଁ ସେଠି ଅଛି।
ଠି ଗୋଟେ ଭଲ ଲାଗୁଚି ଗଛପତ୍ର ଅଛି ସେଠି ଯୋଉ ବସିବାକୁ ଲୋକ ଜାଗା ହେଇଚନ୍ତି ଖରା ହୋଉ ବର୍ଷା ହୋଉ ସେଠି କିନ୍ତୁ ବସିଲେ କଣ କି ଶାନ୍ତି ଲାଗୁଚି କିନ୍ତୁ। ନହେଲେ ତ ଦି ବିଶେଷରୁୁ ବିଶେଷ ପଳେଇବି ଜଗନ୍ନାଥ ମନ୍ଦିର।
ଓହୋ ନହେଲେ ଏମତି କୋଉ ପାହାଡ ପାହାଡ ଜାଗାକୁ ଗଲେ ବି ଭଲ ଲାଗୁଚି।
ହଁ ପାହାଡ ଜାଗା ଯୋଉ ହିଲଭ୍ୟୁ।
ହୁଁ ହିଲ୍ ଯୋଉ ନାରାୟଣ ମନ୍ଦିର ପଟେ ଯିବ ନହଲେ ଘାଟ ଘା
ହଁ ନାରାୟଣ ମନ୍ଦିର ପଟେ ଅଛି ତାପରେ ସେ ଯୋଉ କଣ କି ହାଉସିଂ ବଡ କେନ୍ଦୁ ପନ୍ତ କେନ୍ଦୁପତ୍ର ପଟେ ଗୋଟେ ଅଛି ମୁଁ ଶୁଣିଥିଲି।
ହୁଁଉ ଯଇଚି ଯାଇ ସେ ଯିବ ବୋଲି ଭଲ ଅଛି।
ହଁ ହୋଉ ଠିକ ଅଛି ଯଅ। ଏବେ ଏବେ କହେ ଆଉ କଣ କି ଯେ ଯେ ତାହେଲେ ଏବେ କୁଆଡେ ଭାଇ ଆଉ ତୁ ବୁଲାବୁଲି କରିବାକୁ ଯାଇନୁ ମାନେ କଣ କି ନର୍ମାଲି ଯେମତି ସେ ସମର ଭ୍ୟାକେସନ ପରେ ଘରେ ହିଁ ବସଚୁ।
ହଁ ସମର ଭ୍ୟାକେସନ ପରେ କିଛି କୁଆଡେ ଯାଇନି ଯିବାର ଅଛି ଦେଖିଆ ଆଗକୁ କଣ ହୋଉଚି। ଖରା ଅଧିକ କଲେଜ କଲେଜର କାମରେ ହିଁ ଟାଇମରା ଯାଉଛି ଆଉ।
ଠିକଅଛି ଭାଇ ହୋଉ ମାନେ କଣ କି କେବଳ ଗୋଟେ ଜାଗାରେ ସ୍ଥାୟୀ ହେଇକି ରହିଲେ ତ ଭଲ ଲାଗିବନି ପରିଭ୍ରମଣ ବି କରିବା କଥା।
ହଁ।
ଆଉ ସକାଳୁ ତ କହିବାକୁ ଗଲେ ଡେଲି ଯଦି କଣ କି ମାନେ ଭଲ ଲାଗୁନି ଟିକେ ଟିକେ ଏସରସାଇଜ କଲେ ତ ଆହୁରି ଭଲ। ଦେହକୁ କହିବାକୁ ଗଲେ ଫୁର୍ତ୍ତି ମିଳିବ।
ହୁଁ।
ଆଉ ଖାଦ୍ୟପେୟ ତ ବୋହୁତ ଜରୁରୀ ଯେତିକି ଭଲ ଖାଦ୍ୟପେୟ କରିବ ରଖିଲେ
ହୋଉ ଟାଇ